ଏ ଯୋଉ କ ମୁଁ ମେସେଜ କରିଥିଲି ଯୋଉ ସେଇ କହୁଛନ୍ତି ତ?
ହଁ ହଁ ହଁ।
ତମ ନାଁ ଟା କଣ, ମୁଁ ଜାଣି ପାରିଲିନି।
ପ୍ରିୟଦର୍ଶନୀ।
ଆଚ୍ଛା ଆଚ୍ଛା। ଗୁଡ ଆଫ୍ଟରନୁନ ଏଇ ଖାଇକି ଆସିକି ବସିଥିଲି।
ଅ ହ।
ତମେ କଣ କରୁଥିଲ କି?
ତମେ ଯେତେବେଳେ ମେସେଜ ଦେଲ ମୁଁ ଗଲି ଖାଇଆକୁ, ମୁଁ ଯେତେବେଳେ ମେସେଜ ଦେଲି ତମେ ଗଲ ଖାଇଆକୁ, ଏଇ ବସିଥିଲି ଆଉ। ନା ନା ମୁଁ ଖାଇସାରିଲେଣି ନା କିଛି ନାହିଁ ଫ୍ରି ଫ୍ରି ଅଛି।
ଆଚ୍ଛା। ଏବେ କଣ ମାନେ କଣ କରୁଛ, ଡେଲି ଲାଇଫ୍ ରେ।
ପ୍ଲସଥ୍ରୀ ସରିଲା ଅଛି ଘରେଆଉ, କଣ କରିବା ଆଉ।
ହୁଁ ମାନେ ଆଗକୁ ପଢାପଢି କରିବାର କଣ ପ୍ଲାନ ଅଛି ବୋଧେ?
ହୁଁ ସିଟି କରିବୁ।
ଆଛା। ସିଟି ତ ନକରିକି, ବରଂ ବିଇଡି ଟା କରିଦିଅ ଭଲ ହବ।
ବିଏଡେ ଟା କରିଦେଲେ ତମେ ତମର ସରିଯାଇଛି ନା, ବିଏ ସରିଯାଇଛି ନା।
ହଁ।
ହଁ ତମେ ବିଏଡ ଟା କରିଦିଅ ଭଲ ହବ ମାନେ ଟିଚର ଫିଚର ହବା ପାଇଁ। ଭଲ ହବ।
ତମ ଘର କୋଉଠି?
ଏ ଆମ ଘର ଯାଜପୁର ଟାଉନ, ତମ ଘର
ଆମ ଘର ବି ଯାଜପୁର ଟାଉନ୍।
ଆଚ୍ଛା ଆଚ୍ଛା କୋଉଠି କହିଲ?
ସନ୍ଦ୍ରା ମାଦନ ପୁର ଜାଣିଛ? ହୁଁ।
ହଁ ହଁ ଜାଣି ଜାଣିଛି ଜାଣିଛି ସେ ପଟ ଲାଇନଟା ଜାଣିଛି।
ତମର କୋଉ ସାଇଡ କହିଲ?
ଆମର ପ୍ରପର ଟାଉନ୍ ବିରଜା ମନ୍ଦିର ପାଖରେ ହିଁ ଆମ ଘର ମାନେ ବିରଜା ମନ୍ଦିରଠୁ ଯଷ୍ଟ ଅ ହାଫ କିଲୋମିଟର ହବ ଆଉ।
ଅ ହଁ ବିରଜା ମନ୍ଦିର ପାଖରେ।
ହଁ।
ନ ହଁ ଆମ ଏରିଆ ପିଲା ଆଉ।
ହଁ।
ହୁଁ।
ଯୋଉ ତମ ସେ ଯୋଉ ସାଙ୍ଗ ହେବେ, କଣ ତାଙ୍କ ନା? କୁନ ନା କଣ?
ମୁନମୁନ ଦାସ।
ହଁ ହଁ ମୁନମୁନ ହଁ ସେ ତାଙ୍କୁ ବି ଚିହ୍ନିଛି ସେ ମୋର ମାନେ ହିସାବରେ, ରିଲେଟିଭ ହିସାବରେ ଆମର ହେବେଯେ
କଣ ହେବେ ସେ ତମର?
ସେ ମୋର ହିସାବ ରେ ମାନେ ଭଉଣୀ ହେବେ ହେବେ ମାନେ ମୋ ମାମା ଙ୍କ ମାନେ ତା ମା ତାଙ୍କ ମାମା ଯିଏ ମୋ ମାମାଙ୍କର ପିଇସି ଝିଅ ଭଉଣୀ ମାନେ ସେ ଦି ଜଣ ଭଉଣୀ ହେବେ।
ଓହୋ ସେ ତମ ନମ୍ବର ଦେଇଥିଲେ ବୋଧେ।
ନା ନା ମତେ ଦେଲେ ତ ମୋ ଦିଦି ନମ୍ବର ଦେଲେ ଯୋଉ
ମୁଁ ମାନେ ସେ ଯୋଉ କୁନମୁନ ଦାସ୍ କ ସାଙ୍ଗରେ ମୁଁ ଏତେ କଥା ହୁଏନି। ମତେ ଦେଲେ ମୋ ଦିଦି ତମ ନମ୍ବର୍ ଦେଲେ। ମୁଁ ତ ଏ ଏ ଆଜି ହିଁ ଫାଷ୍ଟ ଆସା ମାନେ ମୁଁ କାଲି ଆସାଇନ୍ କରିଚନ୍ତି ନା ମତେ ଏଇଟା ମୋର ମାନେ ମୁଁ ଆଜି ହିଁ ଷ୍ଟାର୍ଟ କଲି ଫାଷ୍ଟ। ତ ମତେ ଦିଦି ନମ୍ବର୍ ଦେଇଥିଲେ ହଁ।
ଆଉ କଣ ଖାଇଲ?
ଏଇ ଆଜି ତ ଶନିବାର ଆଉ ଭାତ, ଭେଣ୍ଡି ତରକାରୀ, ଦହି ବାଇଗଣ।
ଓହୋ ହଁ ମୁଁ ନନଭେଜ।
ଆଚ୍ଛା ଆଚ୍ଛା ନାଇଁ ଆମର ଶନିବାର ଘରେ ହୁଏନି ନା ଅ ସେଇଥିପାଇଁ।
ନା ନନଭେଜ ମାଆ, ଦିଦି ଖାଆନ୍ତିନି ମୁଁ, ବାପା ଖାଇଲୁ।
ଆଚ୍ଛା ଆଚ୍ଛା
ହୁଁ।
ଆଉ ମାନେ ତମ ଫ୍ୟାମିଲିରେ କିଏ କିଏ ଅଛନ୍ତି ମାନେ
ବାପା, ମାଆ, ଦିଦି, ମୁଁ, ମୋ ଭାଇ, ସାନବାପା, ସାନମାଆ।
ଓହୋ ତମର ମାନେ ଜଏଣ୍ଟ ଫ୍ୟାମିଲି ପୁରା।
ହୁଁ।
ଆଚ୍ଛା ଆଚ୍ଛା। ମୋ କଥା ତମୁକୁ କ୍ଲିୟର ଶୁଭୁଚି ତ?
ହୁଁ ପୁରା କ୍ଲିୟର ଶୁବୁଚି।
ନାଇଁ ଘଡ଼ଘଡ଼ି ମାରୁଚି ନା ଉଁ ମାନେ ବର୍ଷା ଟିକେ ଟିକେ ଆସିଲାଣି।
କାଲି ବର୍ଷା ହେଇନଥିଲା କି ହେଇଥିଲା।
ନାଇଁ ଆମ ଆଡ଼େ ତ କାଲି ହେଇନି।
ହେଇନି?
ନା ନା ଏପଟେ ତ ହେଇନି କାଲି।
ଏଇଠି ହେଇଚି। ଖଣ୍ଡରା ହେଇଚି ଖଣ୍ଡରାରେ ହେଇଚି ତମ ଆଡ଼େ ହେଇନି?
ନା ନା କାଲି ତ ଆମ ଆଡ଼େ ବର୍ଷା ଫର୍ଷା ହେଇନି କିଛି କେତୋଳ କଥା କୋହୁଚ କୁହନି ଆ ଆଫଟରନୁନ ନା ନା ଚାରଟା ବେଳେ କାଲି ବର୍ଷା ହେଇନି।
ଆଛ୍ ଚାରଟା ବେଳେ ହିଁ ହୋଉଥୁଲା।
ନା ନା ଏପଟେ ତ ପୁରା ପାଗ ଭଲ ଥିଲା।
ଓହୋ ମୁଁ କା ମାନେ କାଲି ଆଉ ଆଜି ଯାହା ସହିତ ବି କଥା ହେଇଚି ସମସ୍ତେ କୋହୁଚନ୍ତି କି ୟାଡେ ବର୍ଷା ହେଇଥିଲା କ କଟକ, ଭୁବନେଶ୍ୱର, ନୟାଗଡ଼, ଜଗସିଂପୁର ସବୁଆଡ଼େ ବର୍ଷା ହେଇଚି ତମ ଘର ଆଡ଼େ କେବଳ ବର୍ଷା ହେଇନି।
ହେଇନି ପା ନା ସତରେ କାଲି ତ ହେଇନି କାଇଁ ଆମ ଆଡ଼େ ବର୍ଷା। ହୁଁ କଣ ହେଇଚି ନା କାଲି ବର୍ଷା ହେଇନି।
ହାଲୋ।
ଆଜ୍ଞା।
ମୁଁ କହିଲି ତମ ଏଜ୍ କେତେ ଏବେ?
ଏଜ୍ ମୋର ନାଇଣ୍ଟିନ୍ ପ୍ଲସ୍ ମାନେ ଟ୍ୱେଣ୍ଟି ଆଉ ଚାଲିଚି ଆଉ।
ଓହୋ ମୋର ଟ୍ୱେଣ୍ଟି ଟୁ।
ଆଚ୍ଛା ଆଚ୍ଛା ମାନେ ଲେଟରେ ବୋଧେ ଟିକେ ପଢିଥିଲ? ମୋର ବି ଏଇ ବର୍ଷ ଗ୍ରାଜୁଏସନ ସରିଲା ନା। ହୁଁଁ କୋଉ କଲେଜରେ ପଢୁଥିଲ?
ମୋର ଚିତାଳ।
ଆଚ୍ଛା ଆଚ୍ଛା। ଅନର୍ସ କଣ ଥିଲା?
ଉଁ ପଲଟିକାଲ ସାଇନ୍ସ।
ଓହୋ ଭଲ।
ତମର?
ମୋର ଥିଲା ଏକନୋମିକ୍ସ ଅନର୍ସ ମୁଁ ପଢୁଥିଲି ବିରଜା ଓମେନ୍ସ ରେ।
ବିରଜା ଓମେଂସ ଓହୋ।
ହୁଁ। ଅ ଆଉ କଣ ଆଜ୍ଞା।
ତମ ଫ୍ୟାମିଲିରେ କିଏ କିଏ ଅଛନ୍ତି?
ଆମ ଫ୍ୟାମିଲିରେ ବାପା ମାମା ଆମେ ତିନି ଭଉଣୀ। ମୋର ତିନି ଭଉଣୀ ମାନେ ମାନେ ମୁଁ ବଡ ଆଉ ଦି ଭଉଣୀ ସାନ। ନା ନା ଭାଇ ନାହାନ୍ତି।
ହଁ ହଁ।
ହଁ ମାନେ ଏବେ ତମେ କଣ କିଛି ଜବ ଫବ୍ କରୁଛ ନା ଏଇଟା ହିଁ ଷ୍ଟାର୍ଟ କରୁଛ?
ନା ନା ଏଇଟା ହିଁ ଜଷ୍ଟ ଷ୍ଟାର୍ଟ କରିଛି ଜବ୍ ଫବ୍ କିଛି କରିନି। ସେ କୁନୁ ନୁହଁ କୁନୁ କୁନା ଦାସ ହୁଁ। ହୁଁ ତାର ମୋର ଭାରି କ୍ଲୋଜ।
ଆଛା ଆଛା ଓହୋ ତମେ ତାଙ୍କ ସହିତ ଆସୁଥିଲ କି ଯୋଉ ଓସିଏ କମ୍ପ୍ୟୁଟର କ୍ଲାସ କରିବା ପାଇଁ?
ନା ନା ସିଏ ଆଉ ଗୋଟେ ଝିଅ ଟେ ଯାଉଥିଲା।
ନା ମାନେ ହଁ। ସେ କୁନମୁନଙ୍କ ସାଙ୍ଗରେ ଆହୁରି ତିନି ଚାରି ଜଣ ଆସନ୍ତି ମାନେ ସିଏ ପୁରା ଗୋଟେ ଗ୍ରୁପ ଥାନ୍ତି ନା। ପାଞ୍ଚ ଜଣ ଉଁ ଦି ଜଣ ଟୁଇନ୍ସ ବି ଥାନ୍ତି ହଁ ସେମାନେ ସବୁ ଆସନ୍ତି।
ହଁ ପ୍ରିଲିଜା।
କିଏ ନା? ହଁ ଦେଖିଛି ତାଙ୍କୁ ସବୁ କିନ୍ତୁ ମୁଁ ତମକୁ ଦେଖିନି ହଁ ସେମାନେ ଆମରି ସେ ଆମେ ଯେବେ ବି ଯାଉଥିଲୁ କ୍ଲାସ କରିବା ପାଇଁ ଆମରି ବ୍ୟାଚର ପିଲା ସିଏ ପାଞ୍ଚ ଛଅ ଜଣ ଭଳିଆ ମିଶିକି ଆସୁଥିଲେ ସେ। ହୁଁ ମୁଁ କାଇଁ ତାଙ୍କୁ ତାଙ୍କ ଭିତରେ ତମେ ଆସୁନଥିଲ ବୋଧେ।
ନା ନା ମୁଁ ଯାଇନି ସେମାନେ ଯାଉଥିଲେ।
ଆଚ୍ଛା ଆଚ୍ଛା
ମୁଁ ଆଉ ଗୋଟେ ଜାଗାରେ କରିଥିଲି ପିଜିଡି
ଆଚ୍ଛା ଆଚ୍ଛା। ତମର ମାନେ କେତେ ଟାସ୍କ କଣ କଂପ୍ଲିଟ୍ କଲଣି?
ମୋର ମୋର ତିନିଟା
ହଁ ଆଛା ଆଛା।
ହୁଁ ଦିଟା ଓମଲେଟ ତିନିଟା ଆଳୁଚୋପ।
ମୋର ତ ଏଇଠି ଷ୍ଟାର୍ଟ ହି କଲି ମୋର ଗୋଟେ ବି ସରିନି ମାନେ ଅ ଟାସ୍କ ର ମାନେ ଗୋଟେ ଟାସ୍କ ଯୋଉ ପାଞ୍ଚଟା ଥାଏ ତା ଦେହରୁ ଏଇଟା ଦିଇ ନମ୍ବରରେ ଚାଲିଛି।
ଓହୋ ହଉ ତ ମୁଁ ମୁଁ ନୂଆ ନୂଆ ନମ୍ବର ପଠେଇବି ହେଲା ତମେ ତାଙ୍କ ସହିତ କଥା ହବ।
ତାଙ୍କର ସରିଲାଣି ବୋଧେ ତାଙ୍କର ବୋଧେ। କୁନମୁନ ର ତ ହଁ।
ସେ ମୁନମୁନ ମେସେଜ କରୁଛି ତ କଣ କହିଲ?
ସେ ଯୋଉ କୁନ୍ ମୁନ୍ ର ତାଙ୍କର ବୋଧେ ସରିଲାଣି ଏଇଟା ଏଇ ଟା ଟା ତାଙ୍କର ସରିଗଲାଣି ବୋଧେ ମୋ ଦିଦି ତ କହୁଥିଲେ ତାଙ୍କର ସରିଲାଣି ନା କଣ।
ଓ ହଁ ହଁ।
ହୁଁ।
ତାଙ୍କ ନମ୍ବର ମୋ ପାଖରେ ଅଛି ମାନେ ମାମା କଥା ହୁଅନ୍ତି ତା କ ମାମାଙ୍କ ସାଙ୍ଗରେ କିନ୍ତୁ ତାଙ୍କର ବୋଧେ ଏ ଟାକ୍ସ ଟା ସରିଗଲାଣି।
ହଁ ତାର ସରିଗଲାଣି। ତାର ସରିଗଲାଣି ନେ ନେଷ୍ଟ୍ ଯୋଉ ଆସିବ ନୂଆ ଟା ସେ ସେଇଟା କରିବ।
ହଁ ସେତ କଁ ମୋ ଦିଦି କହୁଥିଲେ କିସେ ମାନେ ନେ କଲେଣି ସେ ଆମ ଆଗରୁ।
ଲାଇନ ରେ ଥାଓ ଟିଏ।
ଛା ଆଛା।
ଗୋଟେ ଲାଇନ ବୁ କଟିବନି। କଟିଲେ ଡିଶ୍ମିସ ହେଇ ହୁଁ। ହ୍ୟାଲୋ।
ହ୍ୟାଲୋ।
ଉ ହୁଁ କୁଅ?
ତମେ ମାନେ କୋଉ ଟାଇମ ରେ ଫ୍ରି ରହୁଚ ମାନେ ମୁଁ କଲ୍ କରିପାରିବି?
ସନ୍ଧ୍ୟାରେ ସକାଳେ ଏଁ ଫ୍ରି ହେବି ସାଢେ ଆଠଟା ପରେ ହେଲା। ଦଶଟା ପର୍ଯ୍ୟନ୍ତ।
ମୁଁ ତ ସେଇ ଠାଇମରେ ଟିକେ ରହିଜି ବିଜି ମୋର ସେ ଟାଇମ୍ ରେ ଟିଉସନ କରୁଚି ନାଆଉ।
ଅ ହଁ।
ଆମୁଁ ସକାଳେ ଏଁ ଆଁ ଆ ଠଟା ସାଢ଼େ ଆଠଟା ପର୍ଯ୍ୟନ୍ତ ଫ୍ରି ରହିବି ସାଢ଼େ ଆଠଟାରୁ ସାଢ଼େ ଦଶଟା ପର୍ଯ୍ୟନ୍ତ ଅ
ଦଶ ମିନିଟ୍ ପାଇଁ ଯେତେବେଳେ ବି ଫାଙ୍କା ହ ମୋତେ ଫୋନ କରିଦ ହେଲା।
ଆଛା ମୁ ମିସ କଲ କରିଦବି ହଁ ମୁ ମିସ କଲ କରିଦବି ତମେ ମତେ
ଆଚ୍ଛା। ତମର କମ୍ ଅଛି ନା ତମେ ମତେ ତମ ଆଡୁ ଫୋନ କରିଦବ ହେଲା। ମୁଁ ତମକୁ ଏଇଟା କା ଏଇଟା ଏଇ ମୁଁ କା ଟିକି ଆଉ ଥରେ ଗୋଟେ କରୁଚି ତାପରେ ତମେ ତମ ଆଡୁ ମତେ ଗୋଟେ କରିବ ହେଲା।
ହଉ ହଉ ଏଇଟା ହେଇଯାଉ ଟିକେ।
ହଁ ହେଇଗଲାଣି ହେଇଗଲାଣି ହେଇଗଲାଣି।